ହ୍ୟାଲୋ।
ହଁ ଅଁ।
ହଁ କୁହନ୍ତୁ?
ହଁ କଣ କରିଥିଲେ?
ଏଇ ଯୋଉ ଶୋଇବା ପାଇଁ ଯାଉଥିଲି ପରା।
ଏଇ ଖରାବେଳେ।
ହଁ ଆଉ ଶୋଇବାନି ଆଉ କଣ ଖରାବେେଳେ କରିବା?
ହଁ ମୁଁ ମୋର ସକାଳୁ ଗାଧୋଇ କିରି ଖାଇଦେଇକିରି ଟିକେ ଶୋଇପଡୁଛି।
ହୁଁ ଉଁ।
ହଁ, ଏଣେ ଭାତ ବସେଇଦେବି। ସେଇ ଭାତ ବସି ଦେଇକି ଟିକେ ଗଡେ ତୋଡ ହେଇ ପଡିବି, ସେଇଠି ଉଠିକିରି ଭାତ ଗାଳିଦେବି ଭାତ ଗାଳିକିଠି ବସେଇବି ଆଉ।
ମୋର ଅଭ୍ୟାସ ହେଇଗଲାଣି ସକାଳୁ ଖାଇ ଦେଇକି ଶୋଇପଡିବା ଟା ଅଭ୍ୟାସ ପୁରା।
ହଁ ଘରେ କେହି କିଛି କହୁନାହାନ୍ତି?
ଏ ଆଉ ରନ୍ଧାବଢା ତ ଠିକ୍ ଟାଇମରେ ଗଲେ କଲେ ଗଲା ଆଉ।
ହୁଁ ହୁଁ ଯାହା ହଉ ଭଲ। ହୁଁ ହୁଁ ଆଉ କଣ?
ଏଇ ଭା
ଏଇ ଯୋଉ କେତେବେଳେ ଗାଧଉଛନ୍ତି, କେତେବେଳେ ଗାଧଉଛନ୍ତି କି?
ଏ ସାଢ଼େ ସାତଟା ସାତଟା ସାଢ଼େ ସାତଟା, ନହେଲେ ଆଠଟା ଭିତରେ ଆଠଟା ଭିତରେ ତ ଆଉ।
ତା ପୂର୍ବରୁ କଣ କରୁଛନ୍ତି ଉଠିକି?
ଉଠିକି ତ ଖାଲି ଦୁଆର ଖରିକିକିରି ଘ ଘରଟା ଟିକେ ଆଜିକାଲି ଗୁରୁବାର ଏମ କଲି ତ ଆଇଁସ ଫାଇଁସ ଆମର ହବନି, ପୋଛି ଦେଇ ଘର ଫର ପୋଛା ପୋଛି କଲି। ଏଇଁଷୁ ତ ବାପା ତ ଆଇଁଷ ଖାଉ ନାହାନ୍ତି, ମୁଁ ଆଉ କଲିନି ଆଇଁଷ ଫାଇଁଷ ହେରା କିଛି।
କେହି କେହି ଖାଉନାହାନ୍ତି ଆଇିଷ ତମର?
ହଁ ଆଉ ସମସ୍ତେ ମୁଁ ଖାଉଛି ସିଏ ତ ଖାଉନାହାନ୍ତି ମୁଁ ଆଉ ଆଜି କଲିନି ଆମ ମୋ ବଡ। ସିଏ ଯୋଉ ଡାଇବେଟିସ ଦୋଷରୁ ସବୁ ଆଇଁଷ ଫାଁଇଁଷ ରା ଏତେ ଖାଉନାହାନ୍ତି।
ହଁ ଭଲ ଭଲ।
ଆଉ ଯଦି ଖାଉନାହାନ୍ତି କାଇଁ ଆଉ କରିବି, ମୁଁ କହିଲି ମୁଁ ଆ କଲିିନି, ସେଇଠୁ ମୁଁ ଘର ଫର ପୋଛିପୁଛା ଆଇଁଲି। ପୋଛି ଘର ପୋଛିକିରି ସେଠୁ ଯୋଉ ଭାତ ବସେଇଦେଲି, ଭାତ ବସେଇକି ଗଡେ ସେଠୁ ଉଠିକିରି ଭାତ ଗାଳିଲି ବାରଟା ବେଳକୁ। ଆଉ ତୁ ଡାଲି ମୁଗ ଡାଲି ଟିକେ ପକେଇଲି, ମୁଗ ଡାଲି ଗୁଡା ପୁଣି ଭାଜିଲି, ସେଇଟା କଞ୍ଚାମୁଗଡା ଏ ଯୋଉ ଦୋକାନ ମୁଗ ଗୁରା ସେଟା ଟିକେ କଞ୍ଚା ଥିଲା, ତାକୁ ଭାଜି ଜିଲି ଯେ ସେ କଣ ଭଲକି ଟିକଏ ଭାଜିହେଲାନି କି କଣ, ଟିକେ ନାଳୁଆ ରହିଲା, ହେଟୁ କାଙ୍କଡ଼ ଆଳୁ ଭାଜିଲି, ପାମ୍ପଡ଼ ଦିଟା ଛାଣିଲି, ହେ କାକୁଡ଼ି ମିଶେଇ ଖାଇଦେଲେ ଆଉ।
ହୁଁ ହୁଁ।
ଏଇନା ଆମେ ଖାଇବୁ।
ହଁ ଏକାଠି ଖାଉଛ ନା କଣ? ମାନେ ତମ ଯା ମାନେ ବସିକି ଏକାଠି ହୁଁ ହୁଁ ହୁଁ
ମୋ ପୁତୁରା ବୋହୁ ମୁଁ ଆଉ ସମସ୍ତେ ଏକାଠି।
ଏକାଠି ସବୁ ରହୁଛ ନାଇଁ କି?
ହ ହଁ ନାଇଁ ଅଲଗା।
ଅଲଗା ଏକାଠିକି ଆଣିକି ଖାଇଦଉଛୁ ଆଉ।
ଆଉ ଛୁଆର ତ କେହି ଘରେ ନାହାନ୍ତି।
ହୁଁ ହୁଁ ଆଉ ପୁ ତମର ହୁଁ ଚାକିରି କଲେଣି? ପୁଅ ଚାକିରି ଗଲେଣି ତମର? ଜବ କଣ କୋଉଠି କରୁଛନ୍ତି?
ସେ ବିଷୟପ ଗୋଟେ କମ୍ପାନୀରେ ଅଛି ଯାଇକିରି ଆଉ ହଁ ଆଉ ଝିଅ ଟା ଝିଅ ଟା ସେକେଣ୍ଡ ଇୟରରେ ପଢୁଛି। ହଁ ବାହାରେ ରହୁଛି ସେ ତାର ହଷ୍ଟଲ ପାଇଁ।
ହଁ ହଁ ଭୁବନେଶ୍ୱରରେ।
ଆ ସେ ତାର ହଷ୍ଟେଲରେ ରହୁଛି ସେ ତାର ଏଣ ରହିଲେ ଆମର ନାଇଁ। ଏ ଯାଜୀପୁରକୁୁ ଆଖିଆ ହାଇଟେକ୍ କଲେଜ।
ହୁଁ ହୁଁ ଯାହା ଆଉ ତମେ ଖାଲି ଦିଜଣ ଆଉ କଣ। କଣ କରିବ କଣ ଖାଇବ କିଛି ଯାହା କରିବ ତାହା
ହଁ ଏତାଙ୍କୁ ଖାଇବାକୁ ଦେଇକି ବାସ ଧାନ ଉରା ଗୋଟେ ଗୋଟେ ହେଲେ ହେ ଆମ ଏଇ ଗାଈଟାକୁ ଦେଖୁଛନ୍ତି ଆମର ତ ଗୋ ଗଈ ବାଛୁରୀ କରିଛେ ଯେ ଛଟା ଗୋଡ଼ ତାରି ପିଠିରେ ଆଉ ଦିଟ ଗୋଡ ଭାରି ହଁ। ନାଇଁ ହେଲାଣି ଆସିକି ମାସେ ଖଣ୍ଡେ ହେଲାଣି।
ଉ ଓ ହୋ ହଁ ହଁ ସେ ହଁ ହଁ ସେମିତି ଗୋରେ ଅଛନ୍ତି ଅ ହଁ ହଁ। ଇଆଡେ ବି କେତେ ହଁ ହଁ ହଁ ଅଛନ୍ତି ଅଛନ୍ତି।
ଏଇଟା ପିଠିରେ ଗୋଟେ ଦିଟା ହଁ ଆଉ ତମ ପୁଅଝିଅ କଣ କରୁଛନ୍ତି?
ମୋ ଝିଅ ଛୋଟ ଝିଅ ଟା ଶୋଇଛି ଆଉ ଏଇନିଆ ଶୋଇଛି ଆଉ। ହୁଁ ହ କଣ ସେଟା କଣ ଯାଇ ଆଥିଲା ଅଙ୍ଗୁନାବାଡି ତ ସେ ଏଇନାକେ ଆସିଲା ଆଡ ତାକୁ ଖୋଇପେଇଦେଲୁ ଆମେ ଖାଇଲୁ ଆଡ ଶୋଇଲୁ।
ହଁ ଝିଅଟାକୁ ପଠେଇ ଦଉଛ ଅଙ୍ଗନବାଡି ସେ ଯାଉ ତାରେ ବୁଲ ସେଠିକି ଗଲେ କଣ କହିଲ ସବୁ ଛୁଆଙ୍କ ସାଙ୍ଗରେ ବସିଲେ ତାର ଗୋଟେ ଅଭ୍ୟାସ ହେଇଯିବ।
ହୁଁ ହୁଁ।
ଏଠି ଘରେ ଯୋଉ ଚଗଲା ହଉଛି ସେ ଛୁଆଙ୍କତିରେ ନ ବଶିଲେ ପରଛୁଆ ଦେଖିଲି ମାରିଦେବ କିଏ କରିଦେବ।
ହୁଁ ଉଁ।
ସବୁବେଳେ ରହିଲେ ତାର ଗୋଟେ ମାନେ ଆଗ୍ରହ ଆସିବ ଛୁଆଙ୍କତିରେ ବସିବା। ତାର ଗୋଟେ ଅଭ୍ୟାସ ହେଇଯିବ ସେ ବସିବ ଏଠି ବି ସେ ଯାହା କହୁଛନ୍ତି କିଛି ନ ପଢୁ ତାରେ ସେଟ ବସିବା ଆଗେ ଗୋଟେ ଛୁଆ ଟେ ବସିବା ଭାରି କଷ୍ଟ।
ହଁ ଯେ ଅଧା କାନ୍ଦ ଅଧ ଅଧାରୁ କାନ୍ଦିଲା ଯେ ତାକୁ ଛାଡି ଆଣିଥିଲେ। ହୁଁ।
ଆ ଛୋଟ ଛୁଆଟା ଆଉ କାନ୍ଦୁ ପଛେ। ହଁ ଆଉ ଜଣେ ନ ଜଗିଲେ କେମତି ହବ ତା କତୀରେ ତା ଯିଏ ବସିଲେ ତାର ମନ ହବ ଅ
ହଁ ହଁ ହଁ ହଁ ହଁ।
ଘର ମଣିଷ ଜଣେ ଜଗିକି ବସିଲା ଆଁ।
ହୁଁ ଆଉ କଣ?
ଆଉ କଣ? ସବୁ ତ ଭଲ ଆଉ ତମ ଆଡେ ବର୍ଷା ହେଇଥିଲା ଆଜି ଆଜି ରାତି କୁରୁ ବର୍ଷା ହେଇଥିଲା।
ହଁ, ହଁ ବର୍ଷା ହେଇଥିଲା।
ଏଇ ଚାରିଟା ବେଳୁ।
ହଁ, ହଁ ଆଉ ଲାଇନ ତ ରହୁନି ଲାଇନ ତ ପ୍ରୋବ୍ଲେମ ବହୁତ ଆଉ।
ନାଇଁ ଆମର ଲାଇନ ଅଛି।
ହୁଁ।
ରାତି ଚାରିଟା ବେଳେ ଯେତେବେଳେ ବର୍ଷା ହେଲା ମୁଁ ଚାରିଟାରେ ଉଠିଲି କଣ ଯଉ ପବନ ହଉଥିଲା ବର୍ଷା ହେଇନଥିଲା ସେଇନା ଦେଖିଲି ଯେ ସାଙ୍ଗେ ସାଙ୍ଗେ ବର୍ଷା ହେଲା। ବର୍ଷା ହେଲାଠୁ ଲାଇନ ଟା ଟିକେ ଧପ ଧପ ହେଲା ମୁଁ କହିଲି ଲାଇନ ତ ଯିବ ହାରି ମୁଁ ତ ପାଣି ମୁନ୍ଦେ ଉଠେଇଥାନ୍ତା ରାତି ଚାରିଟା ବାକି କଣ ପାଣି ସରିଥିବ ଯେ ରାତିରେ ତ ପ ଲଗେଇକି ଶୋଉଛୁ ପାଣି ଟା ଉଠେଇକିରି କାଳେ ଲାଇନ ଯେତେବେଳେ ପଳେଇବଦି ପୁଣି ହଇରାଣ ହବୁ। ସବୁଦିନ ରାତିରେ ଆଗେ ପାଣିଟା ଉଠୋଉଚୁ ଯାଇଁକି ଶୋଉଛୁ ପୁଣି ଆମୁକୁ କାଲି ରାତି ଚା ଟାରୁ ଉଠେଇଲେ ପାଣି ତ ବି ଜମା ସରିନଥିବ ଟାଙ୍କିରୁ କାଇଁ ନଗେଇବି କୁ ଲଗେଇଲେ ବି ମୁଁ ଲାଇନ ଧପଧପ ଧପଧପ ହେଇକି ଆ ହେଠୁ ଆସିଲା।
ହୁଁ ହୁଁ ଆମର ଆ ହ ଆମର ଇଆଡେ ଲାଇନ ପ୍ରୋବ୍ଲେମ ବୋହୁତ ମୋବାଇଲ ଜମାରୁ ଚାର୍ଜ କରି ହୋଉନି।
ହୁଁ ସେ ଲାଇନ ତ ଧପ ଧପ ହେଲେ ଭାରି ହଇରାଣ। ଆଉ ଯୋଉ ବସି ଉଠି ହବନି ଯୋଉ ଗର ଆଜି ଦେଖୁନ କେତେ ଗରମ ହେଲାଣି ରାତିକୁରୁ ବର୍ଷା ହେଇଚି ଆଜି ଦେଖିଲା ବେଳକୁ ଗରମ।
ହୁଁ ଗରମ। ଏମ୍ ଏ ସିି ରେ ନ ରୁହ ଏ ସି ରେ ନ ରହିଲେ ମା ବେଶ୍ ଏସିରେ ରହିଲେ ବାହାରକୁ ବାହାରିଲେ ବି ନି ନିଆଁ ହେଇଯାଉଚି ଦେହ।
ହଁ ପା ଆଉ ଏସି ତାର ଫାର ତ ଆମର ଖୋଲି ଦେଇଚୁ ଏକାଥରେ ଆଉ ଏଇ ଯୋଉ ଚଡ଼ଚଡି କି।
ହୁଁ ଆମର ବି ହେମତି ଖୋଲି ଖୋଲା ଦେଇଚୁ ସବୁ ଆଉ ଦେଇ ରା ଇ ହେଇ ରାତିରେ ଟିକେ ଲଗୋଉଚୁ ଶୀତ ଲାଗୁଚି ଯେ ଖୁ ବନ୍ଦ କରଦୋଉଚୁ ଆଉ।
କେମତି ବର୍ଷାଟା ହେଲାଣି ତ ଜଳବାୟୁ ଥଣ୍ଡା ହେଲାଣି ସିଏ ଯାହା ହେଲେ ଥଣ୍ଡା ଲାଗିବ। ଆଗେ ଯେତେ ଲାଗିଲେ ବି ଥଣ୍ଡା ହୁଏନି।
ହଁ ଏ ଦିନରେ ତ ଗରମ ଟା ହୋଉଚି ନା।
ଏଇପା ବର୍ଷା ହେଇକି ଏନା କେତେ ଗରମ ଆଜି ଭାବୁଚି ବର୍ଷା ହବ ନା କଣ ରାତି ବେଳୁକୁ କି କଣ।
ହଁ ହେଇପାରେ ଏଇନିକା ଲଘୁ ଚାପଟା ଅଛି। ହୁଁ ଲଘୁଚାପ ଇଆ ଏଇ ଲଘୁଚାପ୍ ପଟା ସରିସାଇଲାଠୁ ଦେଖିବ କେମତିଆ ବର୍ଷା ଯୋଗୁଁ ଉଁ କିମତିଆ ଖରା ହବ।
ଦେଖୁଚି ପା ଖ-ବର୍ଷାରେ ହବ ଧାନ ମରୁଡି। ନହେଲେ ଅଧିକ ଖରାରେ ମରୁଡି ହେଇଯିବ ଯାହାହେଲେ ମରୁଡ଼ିଟା ହିଁ ହବ ବୋଲି ସିଏ ଦେଖୋଉଚି। ଆଉ ତମ ଆଡେ ଧାନ ଫାନ ଆଉ ସବୁ ମରୁ ହୋଉଚି କଲେଣି?
ନାଇଁ ବୁଣିଚନ୍ତି ବୁଣିଚନ୍ତି କେହି ରୁଆ ରୁଇ କରିନାହାନ୍ତି। ବର୍ଷା ତ ନଥିଲା ହୁଁ ହୁଁ।
ଯାହା ଯୋଉ ଆମ ଆଡେ ତଳି ଫଳି ପଡିଥିଲା ଯେ ଏରା ପାଣି ନେଇକି ଛିଞ୍ଚନ୍ତି। ହଁ ପାଣି ନେଇକି ଛିଞ୍ଚୁଥୁବେ ତଳିଗୁରା ଏ ଯୋଉ
ଆଉ ଆମର ତ ହିନ୍ଦି ତଳି ଲଗା ହେଇଥିଲା ଯେ ଏ ଯୋଉ ତଳି ଲଗା ହେଇଥିଲା ଯେ ଏଁ ଯୋଉଦିନ ପାଣି ଫାଣି ଦେଲ୍ ଦେବା ପାଇଁ ଯାଇଚନ୍ତି ସେଇଦିନ ବର୍ଷା ହେଲା ଆଉ।
ଯାହୋଉ ଆମ ପା ହେଇ ଯୋଉ ଜଣେ ଆମ ବିଲରେ ହେଇଆଡେ ବଣ ବିଲ ଗୋଟେ ଅଛି ପାହାଡ ତଳେ ସେ ବିଲେରେ ସେ ସେଇ ଯୋଉ ଯିଏ ଭାଗୁଆଳି କରିଥିଲା ସିଏ ତାର ତଳି ପକେଇ ଦେଇଥିଲା ସେ ଏ ବର୍ଷ ନୂଆ କରୁ ଯେ ସିଏ ଜାଣନି କୋଉପଟେ ପାଣିଟା କଣ କେମିତି ଆଉଛି ସେ ଧାନ ତଳିଉରା ସବୁ ଗଜା ଅଳ୍ପ ବାହାରି ଥିଲା ତା ଭିତରେ ପାଣି ପଶିକି ରହିଲା ପୁରା ପାହାଡ଼ ପାଣିଟା ତଡି ଆଣୁଚି ବହେନାଗେ ପାଣି ହେଠୁ ପଶିକି ରହିଲା ପୁଣି ସେକି ଲୋକଟା କାଲି ଆସିିକି କହିଲି ମୁଁ କିଣିକିରି ଧାନ ଷୋଳଶହ ଟଙ୍କାରେ ତଳି ପକେଇଥିଲି। ଆ ହେଟା ତ ଏମିତି ହେଲା ଆଉ ତମର ଧାନ ଯଦି ଅଛିିି ଦିଅ ମୁଁ ନେଇକି ପକେଇବି ହେଠୁ ଆମ ଘଠୁ ଗୋ ଟେ ବସ୍ତା ନେଇକି ଗଲା ମୁଁ କହିଲି ନେଇଯା ଆମ ଦେଇ ବଡ ଜାଆ କିହିଲେ ନେଇଯାଅ ତମେ ଏଇଠି ପେକେଇବ ମୁଁ କହିଲି ହଁ ମ ଆଉ ଧାନ ତ ଅ
ଅ ହଁ ଅଲଗା ଅଲଗା ବିଲ ହେଇଚି ନା ଏକାଠି ବିଲ ଅଛି?
ଆ ବିଲରା ଏଖାଟି ଅଛି।
ହଁ ବିଲରା ଏକା ଥା
ହଁ ଆଉ କିଏ ମୋ ଦେଢଶୁର ବଡ ଯିଏ ସେ ବୁଝନ୍ତି ଇଏ ତ ସାନ ଯେ ଇଏ ମୂଳରୁ ଜାଣିନାହାଁନ୍ତି ଆମ ବିଲ କୋଉଠି ଅଛି ବୋଲି।
ହୁଁ ହୁଁ ବଡ ଦେଢଶୁର ଏଇନିକା କଣ କରୁଚନ୍ତି କି ଏବେ?
ସିଏ ଆଉ ଏତେ କୁଆଡେ କିଛି ଯାଉନାହାନ୍ତି ତାଙ୍କୁ ଗୋଟେ ନର୍ଭ ଦୋଷ ବାହାରିଚି। ତ ସିଏ ଆଉ କୁଆଡେ ଯାଉନାହାନ୍ତି ଯାହା ଭାଗୁଆଳି କରୁଚନ୍ତି ନହେଲେ ସିଏ କରନ୍ତି ସବୁ ବିଲଗୁରା। ବିଲ କରନ୍ତି ଧାନ ବେପାର ତାଙ୍କର ଭଲ ଚାଲେ ସବୁଇଏ। ଏ ଭିପିଲେ ଚାଉଳ ଫାଉଳ ଉରା ବେପାର କରନ୍ତି।
ହୁଁ ଏତେ ଲାଇନି କଟୁଛି। ଏଇନିକା ଲାଇନି ଲାଇନି ଆସିଥିଲା ଏଇନି କା ପୁଣି କଟିଗଲା।
ପଠି
ହୁଁ ଶୋଇ ଦଉନି ଟିକେ। ସେମାରେ ମଶା ପ୍ରବଳ ମଶା ପ୍ରବଳ।
ଏଇ ଦିନରେ
ହୁଁ। ହୁଁ ଦିନରେ କଣ ରାତିରେ କଣ ମଶା ପ୍ରବଳ ଏଇ ଘରଟା ଆମେ ଯୋଉ ରୁମ ଟାରେ ରହୁଛୁ ସେଇ ଘରଟାକୁ ଜମାରୁ ଲାଇଟ୍ ପଡୁନି ନା ସେଇଥିପାଇଁ ମଶା ବେଶୀ ହଉଛି ଆଉ। ପୁରା ଅନ୍ଧାରିଆ ଘର ଟା ନା ଅନ୍ଧାରକୁ ମଶା ପ୍ରବଳ।
ସୋଇଛି ତା ମଶା କାମୁଡି ଦେଉଥିବେ ତ?
ହଁ ପରା।
ହୁଁ ହୁଁ।
ଆଉ କଣ। ଆଉ କଣ ଗ୍ରୁପ ଫ୍ରୁପ କରିଛନ୍ତି?
ଏ ହଁ ଏଇରା କରୁଛ ଯେ ଏଇରା କଣ ଗ୍ରୁପ୍ ଆଉ ତମ ଆଡେ କଣ ତ ହଁ। ତମ ଆଡେ କଣ କେମିତି ଯୋଉ ହେଇଛି
ତୁ ଯେ ବର୍ଷେ ହେଇଛି ଯେ ଏରା ଠିକ୍‌ ଠାକ ରେ କେହି ପଇସା ପତ୍ର ଦଉନାହାନ୍ତି ଜଣେ ଲୋନ କରିଥିଲା କଣ ସ୍କୁଟି କିଣିବା ପାଇଁ ଯେ ଏ ଫୋନ୍ ଯଉ ବେକାର ହେଲା ହେରା ଯଉ ଠିକ ଟାଇମରେ ସୁ ଲୋନ୍ ଫୋନ୍ ଦଉ ହ ଠିକ ଟାଇମ୍ ରେ ଦେଲେ ସିନା ସୁଧ ଟା ଆସିବ।
ହୁଁ। ଆଇ ଯୋଉ ତମ ଆଡେ କଣ ଠାକୁର ଭଲ ଠାକୁର ଇଏ ଫିଏ କଣ ଅଛନ୍ତି ତୀର୍ଥ ସ୍ଥାନ?
ହଁ ଆମ ଗାଁରେ ଠା ମା ମଙ୍ଗଳା ଠାକୁର ଅଛନ୍ତି। ଆଉ ହୁଁ ମଙ୍ଗଳା ଠାକୁର ଅଛନ୍ତି ଆସୁଛନ୍ତି ଜଣଙ୍କ ଦେହରେ ସେ ସମ ପ୍ରବଳ ଲୋକ ହଁ ସବୁ ପ୍ରବଳ ଲୋକ ଭିଡ଼ ରହୁଛନ୍ତି ସବୁବେଳେ।
ହୁଁ। ଆମର ତ ଏଇଠି ଜଗନ୍ନାଥ ମନ୍ଦିର ବଢିଆ ପ୍ରସିଦ୍ଧ ଆଉ। ହଁ ଆମର ଏଠି ଏଇ ଆମ ପାଖରେ କେତେ କିଲୋମିଟର ହବ ପନ୍ଦର କିଲୋମିଟର ଖଣ୍ଡେ ବାର କିଲୋମିଟର ଖଣ୍ଡେ ହବ ଜଗନ୍ନାଥ ମନ୍ଦିର ଏପଟେ କପିଳାଶ ଜୋରନ୍ଦା
ସରଣ ଶ୍ରୀକ୍ଷ୍ଷେତ୍ର। ହଁ ଦ୍ଵିତୀୟ ଶରଣ ଶ୍ରୀକ୍ଷତ୍ର ହଁ ହଁ ହଁ ହଁ। ଶରଣ କ୍ଷେତ୍ର ଏଇ ଯୋଉ ଗୁଡିଆ କାଟିଣି ରେଏକ ଘରିକିଆରେ।
ନାଇଁ ଏପଟେ ଆମର ଏପଟେ ଆସିକିରି ଆଉ ଯୋଉ ଏଠି କପିଳାସ ଜୋରନ୍ଦା ପାଖାପାଖି ଆଉ।
ଓ ହଁ ହଁ ହଁ ହଁ ହଁ ହେଇଥିବ। ହୁଁ ଜୋରନ୍ଦା ହେଗା ଦେଖିଛୁ କପଳାସ ଦେଖିଛୁ ସିରିଡି ସାଇବାବା ଦେଖିଛୁ ଆଶ୍ରମ ହୁଁ ହୁଁ। ହୁଁ ହୁଁ ହୁଁ।
ମୋ ଝିଅ ତ ଭାରି ଶିରିଡି ସାଇ ଙ୍କ ଶିରିଡି ମନ୍ଦିରରେ ଯୋଉ ଲଡୁ ଟା ଯୋଉ ଭୋଗ ହଉଛି ସେଇଟାକୁ ଭାରି ଭଲ ପାଇବ।
ହୁଁ ହେଇଟା କଣ ହେଇଟା ହଁ ହଁ ହେଇଟା କଣ ପୟ ଯୋଉ ଆଗରୁ ଏବେ ପଇସା ଦେଇକିନା ନଉଛନ୍ତି ନା କଣ ଆଗରୁ ହିମିତି ଦଉଥିଲେ।
ସେମିତି ଦଉଥିଲେ? ଆ ହେଇଥିବ ସେଠି ଦେଖିଛ ଆମ୍ବ ଗଛ ଗୁଡା କେତେ ଆମ୍ବ?
ହଁ ହଁ ହଁ ପ୍ରବଳ ହଉ ରଖୁଛି ଝିଅଟା କାନ୍ଦିଲାଣି ବୋଧେ ମସା କାମୁଡିଦେଲା।
ହଁ।